ହଁ କଣ କରୁଛ? ଭଲ ଅଛ?
ହଁ ଭଲ ଅଛି, ତମେ?
ହଁ ମୁଁ ବି ଭଲ ଅଛି।
କଣ କରୁଛ?
କଣ କରିବି ଅଛି ଏମିତି ହିଁ।
ଖାଇଲଣି?
ହଁ ଖାଇଲେଣି। ତମେ ଖାଇଲ?
ହଁ ଖାଇଲି ଆଉ।
କଣ ରୋଷେଇ ହେଇଥିଲା ଆଜି?
ହଁ ଯିଏ କିଛି ନାହିଁ, ସାଧା ପଖାଳ ଭାତ ଶାଗ ତାପରେ ଗଲେ ଆମର ଆଉ କଣ ହେଇଥିଲା? ପଖାଳ ଭାତ, ଶାଗ, ଭଜା
ଓ ହୋ ଗରମ ତ ହଉ ଛି ଆଉ ପଖାଳ ହିଁ ଖାଇବା ପାଇଁ ଭଲ ଲାଗୁଛି ଏବେ।
ମୋର।
ହଁ।
ଉଁ।
କାଲି ଆମ ଘରେ ହେଇଥିଲା ପଖାଳ, ଆଜି ଶୁଖିଲା ହେଇଛି ଆଉ।
ଆଛା ଭଲ କଥା ଆଉ।
ହଁ।
ଉଁ।
ଖାଇସାରିଲଣି ତାହେଲେ ନା? ହଁ। ଆଉ କଣ ପଢାପଢି କେମିତି ଚାଲିଛି?
ପଢ଼ାପଢି ତ ଏବେ କିଛି ଦିନ ପାଇଁ ବନ୍ଦ ଅଛି।
ହୁଁ କେବେଠୁ ଚାଲିବ ପୁଣି?
ଆଉଥରେ ଆଉ କିଛି ଦିନ ପରେ ଆଉ।
ହଁ। କୁଆଡେ ଯାଇଥିଲ ନା ଘରେ ହିଁ ଥିଲ।
ହଁ ଘରେଁ ଗ୍ୟାସଟି ନେଇ ଯାଇଥିଲି।
ହଁ।
ଆଉ କହିଲ ତମେ ନନ୍ଦନକାନନ ଯାଇଛ?
ହଁ ଷଷ୍ଠ ନା ପଞ୍ଚମ ପଢୁଥିଲି ସେତେବେଳେ ଯାଇଥିଲି।
ଏ ହେ। ହୁଁ।
ତମେ ଯାଇଛ?
ହଁ ମୁଁ ବି ଛୋଟବେଳେ ଥରେ ଯାଇଥିଲି।
ଓହୋ।
ହୁଁ କଣ କଣ ଦେଖିଛ?
ମାଙ୍କୋଡ଼ ଭାଲୁ
ହାତୀ
ହଁ। ହଁ ହାତୀ ଦେଖିଛି କି ନାଇ ମନେ କହୁନି ହଁ ବାଘ
ଓ ହୋ।
ବାଘ ବହୁତ ଟାଇପ ବହୁତ ବ ପ୍ରକାର ବାଘ ବାଘ ଥିଲା ତାପରେ ଦେଖିଛି ସାପ କୁମ୍ଭୀର
ହଁ ହୁଁ।
ଆ ପକ୍ଷୀ ମୟୂୁର ଦେଖିଛି। ଆଉ ଯୋଉ ଜିର ସେ ଦେଖିଛି।
ହୁଁ। କେରଳ
ନା କେରଳ କେବେ ଯାଇନିି?
ଖାଁ ଖାଲି ମୋବାଇଲ ରେ ଦେଖିଛ ବହୁତ ସୁନ୍ଦର ବୋଲି ନି କି।
ଖିଛି ଭ ଲାଗଛି ଜାଗା ଗୁଡା। ଯୋଉ ମୁନାର ଜାଗା ଆଉ ଯୋଉ ବାହୁବଲି ୱାଟରଫଲ ଆଉ ଯିବା ବାଟରେ ଗୋଟେ ଯୋଉ ବସ ରେ ଯାଉ ଯିବା ହଁ ରାସ୍ତାରେ ଯୋଉ ପାଣି ଖାଉଛି ସେଇଟା ଗୋଟେ ଭଲ ଲାଗୁଛି ଦେଖିବା ପାଇଁ ହଁ।
ପାଣିଥିବ ଏଇଆଡେ ଯାଉଥିବେ ସମସ୍ତେ
ହ ଭଲ ଜାଗା ଟା ନା ସେପଟେ।
ହୁଁ।
ହଁ।
ହୁଁ।
କାହିଁ ଆମ ଓଡିଶାରେ ତ କିଛି ନାହିଁ ସେମିତି।
ହୁଁ ଅଛି ନା କେମିତି କିଛି ନାହିଁ।
ଆଉ ଦେଓମାଣୀ କେବେ ଯିବ?
ଦେଓମାଳି କେବେ ଗୋଟେ ଯିବୁ ଆଉ ଦେଓମାଳି ତ ଏଥର ଭାବିଥିଲୁ କ୍ୟାନସଲ ହେଇଗଲା।
ହଁ।
ଚିଲିକା ଯାଇଛ?
ନାଇଁ ନାଇଁ ଚିଲିକା କେବେ ଯାଇନି।
ସେଇଟା ସବୁଠୁ ବଡ ଲୁଣି ରଦ ପରା।
ଭଲ ଲାଗୁଥିଲା ନା?
ହଁ ବଢିଆ ହେଇଛି ଟଙ୍ଗାରେ ଡଙ୍ଗାରେ ଯିବାକୁ ପଡୁଛି।
ଡଙ୍ଗାରେ କଣ ଭାସ ଭାସି ପଳେଇଲ।
ଡଙ୍ଗରେ ବସିଛୁ ସେ ଜଣେ ଚଲଉଛନ୍ତି ସେ ମେସିନ ଚଲଉଛନ୍ତି। ପଇଁଚାଳିଶ ମିନିଟ୍ ଲାଗୁଛି ଖାଲି ଯିବା ପାଇଁ ବୋଲି।
ଓହୋ ଏତେ ଟାଇମ ଲାଗୁଛି ତାହେଲେ। ଯିବ ପଇଁଚାଳିଶ ମିନିଟ ଆସିବ ପଇଁଚାଳିଶ ମିନିଟ୍ ନା?
ହୁଁ।
କେମିତି ଲାଗିଲା ମନ୍ଦିର?
ହଁ ଭଲ ଲାଗିଲା। ହୁଁ ହୁ ହୁଁ।
ଭିତରେ ପାହାଡ ହେଇକି ଏମିତି ମନ୍ଦିର ହେଇଛି ନା ମୁଁ ଦେଖିଛି। ହଁ।
କାଳି ଯାଇ ମନ୍ଦିର।
ହଁ।
ତାପରେ ସେଇଠୁ ସବୁ ପକ୍ଷୀ ଯାକ ସବୁ ଶୀତଦିନ ସବୁ ବାହାରେ ସବୁ ଆସନ୍ତି।
ଅ ହଁ।
ହଁ ସାଇବେରିଆ ସାଇବେରିଆ କୁଆଡୁ କୁଆଡୁ ସବୁ ଆସନ୍ତି ସବୁ ପକ୍ଷୀ ଯାକ ସବୁ ଖାଇବାକୁ ଦେଲେ ସବୁ ପାଖ ପାଖ ଆସନ୍ତି।
ହଁ ତମେ ଖାଇବାକୁ ଦେଇଥିଲ।
ହଁ ସେ ଆମର ଫିଙ୍ଗର ଟାଇପ ର ଜିନ
ଓହୋ।
ସେଟା ମିଳୁଛି ସବୁ ଏମିତି ସେ ପାଣି ରେ ପକେଇଲେ ସେଇଟା ଭାସୁଛି ନା ନାଇଁ। ପକ୍ଷୀମାନେ ଆସିକି ଖାଇ ଖାଇ ଯାଉଛନ୍ତି।
ଓହୋ ବଢିଆ କହିଲେ। ଯିବି କେବେ ଗୋ
ହଁ।
ହଁ। ହଁ। କଣ ଆଉ ସନ୍ଧ୍ୟାରେ କୁଆଡେ ବୁଲିଯିବ ନା ନାଇଁ?
ସନ୍ଧ୍ୟାବେେଳକୁ ଭାବୁଛି ତ ଯିବି ବୋଲି।
ହଁ। ବର୍ଷା ଦିନ ପଳେଇ ଆସିଲାଣି ଏବେ ବୋହୁତ ଛତୁ ହବ ନା।
ଛତୁ ହଁ ଛତୁ ଖୋଜି ଗଲେ ହବ।
ଖୋଜି ଯାଉଛୁ ଛତୁ। ହଁ ମୁଁ ଗାଁରେ ହଁ ଗାଁ ରେ ଥିଲାବେଳେ ଜଙ୍ଗଲ ଜଙ୍ଗଲ ଥିଲି ଖୋଜି ଯାଉଥିଲି।
ମୁଁ ବି ଗାଁରେ ଥିଲେ ଯାଉଛି।
ହଁ ଖାଉଚ ନା ନାଇଁ ତମେ ଛତୁ?
ଖାଉଚି ତ।
କି ଛତୁ ଖାଉଚ?
ଯେ ଶ୍ରାବଣ କଢ଼।
ଆଉ
ସେ ପୁଟ୍ କୁଲି ଛତୁ।
ହଁ ସେଇଟା ବି ଏତେ ଆଉ ମିଳୁନି ନା।
ନାଇଁ ଏବେ ଟିକେ ଅଛି ଆଗୁରୁ ବୋହୁତ ମିଳୁଥିଲା।
ହଁ। ଆଉ ଯୋଉ ବାଲି ଛତୁ ଖାଇଚ? ବାଲି ଛ ତୁ ପୁରା ବଢିଆ-ଆ
ବଢିଆ ଲାଗିବ ସାନ ସାନ ହେଇକି ହୁଁ ବଡ଼ ବଡ଼ ଯାକ ବି ଅଛି ସେ ସାନ ଯାକ ବେଶୀ ଟେଷ୍ଟ ହବ।
ହଁ ସାନ ଗୁଡାକ ବେଶୀ ଟେଷ୍ଟ।
ହୁଁ। ହଁ ପରା।
ଆଉ ସେ ଜଙ୍ଗଲ ଛତୁ ଖାଇଚ ନା? ହଁ ପାଇଚି।
କି ଛତୁ?
ଏଇ ବାଲି ଛତୁ ଏକା ପାଇଥିଲି।
ସେ ଶ୍ରାବଣ କଢ଼ ପାଇନ?
ଶ୍ରାବଣ କଢ଼ ହଁ ଶ୍ରାବଣ କଢ଼ ବି ପାଇଚି ଥରେ।
ଆମ ଆମ ଗାଁ ପଟେ ପ୍ରବଳ ଶ୍ରାବଣ କଢ଼ ପୁରା ଜଙ୍ଗଲ ଭିତୁରୁକୁ ଯଦି ବେଶୀ ଭିତୁରୁକୁ ଯିବ ବୋଲେ ପ୍ରବଳ। ଆମେ ଗୋଟେ ଥର ବସ୍ତା ଟାଏ ଇଏ କରିଥିଲୁ।
ଏତେ ସାରା।
ହଁ ତାର ସ ତାର ଗୋଟେ ସମୟ ଅଛି ସେ ମାନେ ଗୋଟେ ଜାଗରେ ଫୁଟିବ ନହେଲେ କିଛି ଗୋଟେ ଟାଇମରେ ଏବେ ମନେକର କି ଗୋଟେ ପୂଜା କି ଗୋଟେ ପ ର୍ବ ଏମିତି ଗୋଟେ ଟାଇମରେ ଫୁଟିଥିବ ବୋଲେ ସବୁ ବର୍ଷ ସେ ଟାଇମରେ ହିଁ ଫୁଟିବ ସେଇଠେ।
ଓହୋ ମତେ ନେଇକି ଛାଡି ଦିଅ ତମ ଗାଁରେ।
ହଉ ଆଉ ଛାଡ଼ିଦବା।
ସେଇଠି ଛତୁ ଖୋଜିବି ଆଉ ମାଛ ଧରିବି।
ମାଛ ଧରିବ, କରଡ ଖାଉଛ କି ନାଇ?
କରଡ ବୋଲେ କଣ ବାଉଁଶ କରଡ ଯୋଉ। ନାଇଁ ନାଇଁ ଏପଟେ ତ କିଏ ଖାଆନ୍ତିନି ମୁଁ ଜାଣିନି।
ଆମ ବୌଦ ପଟେ ବେଶୀ।
ଓ ହୋ ଆଉ ସେ ଯୋଉ ଉଁ ମହୁଲ ଗଛର ସେ ଫଳଟା ଖାଆନ୍ତି ନା?
ମୋର ଟୁଲ।
ହଁ ତମେ ଖାଇଚ କେବେ? ଭଲ ଲାଗୁଚି?
ହୁଁ ହଁ ଭଲ ଲାଗୁଚି ତ। ମହୁଲ ବି ଖାଉଚନ୍ତି ମହୁଲ ସେଟାକୁ ଇଏ କରିକି ମହୁଲ-ଅ ଆ ଆଣିକି ଧୋଇକି ସେଉରା ସଫା କରିକି ଚକୁଳି କରିକି ଖାଉଚନ୍ତି।
ଓହୋ ସେମିତି କି।
ମହୁଲ ଚକୁଳି ତାପରେ ମହୁଲ ସିଝା ବି ଖାଉଛନ୍ତି ସିଝେଇକି ସେଠି ସବୁ ଡାଲି, ମୁଗ ଡାଲି, କୋଳଥ ଡାଲି, ଯୋଉ ଗାଁରେ ଯଉ ଟା ଚାଷ କରୁଥିବେ ସେ ଡାଲି ପକେଇଥିବ ସେ ଡାଲି ଯାକ ସେ ମହୁଲ ଭିତରେ ଭିତରେ ପଶି ପଶିଥିବ। ରେଡ ଭଲ ଲାଗୁଛି। ଏତେ କଣ? ହୁଁ ଚଣା ଶା ଗ ଆଉ ଶାଗ।
ଆଉ ସେ ଯୋଉ ଚଣାସାଗରରେ ସେ ଯୋଉ ଚଣା କଞ୍ଚା ଚଣା ସିଝେଇ ଖାଇଛ କେବେ? ସେଟା ଭଲ ଲାଗୁଛି ନା ବଢିଆ ସ୍ଵାଦ।
ହଁ ପୁଡେଇକି ଖାଇଛ କି ନାଇଁ?
ନାଇଁ ପୁଡେଇ କିି ଖାଇନି।
ଆମ ଗାଁରେ ଆମେ ପୁରା ଏମିତି ଟାଣି ଦବୁ ସବୁ ଜାକ ମନେକର କିଛି ଜାଗାରୁ ସେଇଟା ପୁରା ଗଦେଇ ଦବୁ ଗୋଟେ ଜାଗା ରେ ନିଆଁ ଲଗେଇ ଦବୁ ସେଇଟା ପୋଡିଯିବ, ସେ ଭିତରୁ ବାଛି ବାଛି ବାଛି ବାଛି ଚଣା କାଢ଼ି କାଢ଼ି ଖାଇବୁ।
ହେ-ହେଁ ମଜା ନା ହଁ।
ଆଳୁ ବି ଖାଉଛନ୍ତି, ଆଳୁ ଶାଗ।
ହଁ ଆଳୁ ଶାଗ ମୁଁ ଥରେ ଖାଇଛି। ଆମ ସାହିରେ କିଏ ଗୋଟେ ବନେଇ ଥିଲେ ଦେଇଥିଲେ ବଢିଆ ଲାଗୁଥିଲା।
ହୁଁ। ଗାଁରେ ରହିଲେ ସବୁ ଜିନିଷ ପାଇବାକୁ ମିଳିବ, ଏଇ ଟାଉନ ରେ ରହିଲେ କିଛି ମିଳୁନାହିଁ। ଖାଲି ସେ ଯେତେତେ ପ୍ରକାରର ସେ ଭେଣ୍ଡି ଜହ୍ନି ଫୁଲକୁ ବି, ପତ୍ରକୁ ବି ସେ ଯାହା ଦରକାର। ହଁ। ଅଲଗା ନୂଆ ଜିନିଷ କିଛି ଖାଇପାରିବନି।
ହଁ।
ଆଉ ଗାଁରେ ଗୋଟେ ଆମ ଆଡେ ଗୋଟେ କି ଲତା ବୋଲି ଗୋଟେ କହିବେ, ସେ ଲତା ଖଟା କରୁଛନ୍ତି।
କି ଲତା?
କଣ ଯେ ସେଟା ଗୋଟେ ଏମତି ଲହ ଭଳିଆ ମାଡିଥିବ ଜଙ୍ଗଲରେ କଣ ଗୋଟେ କହୁଛନ୍ତି ସେଟା? ନାଁ ମନେ ପଡ଼ୁନି ସେଟା ଗୋଟେ ବଢଆ ଲାଗିବ।
ଅମ୍ ହୋ। ବଢିଆ ଆଉ।
ଏବେ ନୂଆ ଆଇଲାଣି ଛତୁ ଖୋଜି ଯିବା।
ହଉ ହଉ।
ହୁଁ।
ହଁ। ହଉ ହଁ ହଁ ହଁ ହଁ।
ହଁ।
ହଁ।